କଣ କରୁଛୁ? କିଛି ନାହିଁ।
ଆଉ କଣ ଖବର?
କାଲି ୟାରଲାଇନ ଠାରୁ ଇଣ୍ଡିଆ ୱାନ୍, ୱାନ୍ ୱିକେଟ୍ ରେ ହାରିଲା। ସେତ ଗଲା, ଗଲା ତା ସହିତ ଇଣ୍ଡିଆ ବି ୱାଲ୍କପ୍ ରୁ ବାହାରିଗଲା, ଓମେନ୍ସ।
ହ ବା ମୁଁ ମ୍ୟାଚ ଦେଖିଛି। ଇଣ୍ଡିଆ ଶହେ ସତୁରି କରି, ତାର ଚାରିଟା ୱିକେଟ୍ ଯାଇଥିଲା। ଆଉ ତିନିଟା ୱିକେଟ୍ ଗୋଟେ ରିଟାଡ ହଣ୍ଟ ଆଉ କିଛି ଗୋଟେ କରିଥିଲେ ହେଇଥାନ୍ତା। ମାନେ ନିହାତି ଦୁଇଶହ।
ଦୁଇସହ ନକଲେ ନେଟ୍। ସେମାନେ ପିଟି ଦେଲେ ଆଉ। ଏଲିଜପିଟିଓ ଆଉ। କ ଆସ୍କା ଇଗ୍ନୋର ଯୋଉ।
ସେ ଦିଇ ଜଣଙ୍କୁ ଯଦି ଇଏ କରିଥିଲେ। ତାଙ୍କ ୱିକେଟ୍ ଏମାନେ କେହି ନେଇପାରିଲେନି। ଯଦି କିଏ ଗୋଟେ ନେଇଯାଇଥାନ୍ତା, ଭଲ ହେଇଥାନ୍ତା।
ହଁ। କିଏ ନବ ତାକୁ?
ସେମିତି କରି, ମାନେ କେମିତି କହିଲ ହୁଁ।
ଶ୍ରିୟଙ୍କା ବଟିବାଲା, ବଟିବାଲା ନାହିଁ। ସିଏ ଥିଲେ ଗୋଟେ ଅଲ
ସିଏ ଥିଲେ କିଛି ଗୋଟେ ଫାଇଦା ହେଇଥାନ୍ତା। ପିନିଙ୍ଗ ମିଷ୍ଟିଅସ ସ୍ପିନର।
ହ
ଆଉ କଣ ଖବର?
ନାଇ ସବୁ ସେମିତି ଭଲ। ଚାଲିଛି ଆଉ।
ଆଉ କଣ? କୁହ କିଛି ଗୋଟେ। ହୁଁ, ହୁଁ। ତ ଡିଷଟ୍ରବ ଅଛି ତ ସେଥି ପାଇଁ। ଏ ଜଉ ଫୋନ ଆସିଗଲେ, ସେଯୋଉ ଫୋନ ରଖିଛି କିଛି ରେକଡିଙ୍ଗ ଅନ କରିଦେବି, ଏପଟେ କିଣିଦବ ଦିଆଡୁଆ ହେଇଯିବ। ଆଟଲିଷ୍ଟ ତ କିଛି ମିନିଟ ତ ହେଇଯାନ୍ତା। ନେଟୱାର୍କ ତ ଇସୁ ସବୁବେଳେ ଚାଲିଛି। ସରଭରଡାଉନ ଏଇ ଆପରେ କି ସବୁ ଆପ ରେ କି ସବୁ ଆପରେ ମୁଁ ବି ଜାଣିନି। ମୋର ବି ଏଠି ନେଟ ପାଉନି। କେଜାଣି କଣ ହଉଛି ନେଟ ତ ପାଉନି ଆଉ। ସବୁବେଳେ ମାନେ ହଇରାଣ ହବାକୁ ପଡୁଛି। କଣ କରିବା? ଏଠି ସେଠି ସେଠି ହେଇ ହେଇ ଦେଖୁଛି ମୁଁ କୋଉଠି ଟିକେ ନେଟ ପାଇଯିବ। କଥା ହେଇଯିବି ସଇଲା। ଆଉ କଣ କରିଥାନ୍ତି? ଆଉ କୁହ କଣ?
ଆଉ ଖାଇ ପିଈ ସାରିଲାଣି?
ଆଉ ସକାଳେ ରୁଟି ଆଳୁ ଘରିକା ଖିଆ ହେଇଛି। ଆଉ କଣ? ହଉ କିଛି ଆଉ କଣ କରିବା?
ହୁଁ
ଆଉ ଦେବସ୍ନାନ ପୁର୍ଣିମା କଣ କରୁଛ? ନା କିଛି ପ୍ଲାନିଙ୍ଗ ନାହିଁ।
ରଥ କାମ ଷ୍ଟାର୍ଟ ହେଲାଣି ନା ତମର ସିଆଡେ ହେଲାଣି? ହେଇ ନଥିବ। ହଁ ହବ ଧୀରେ ଧୀରେ କାଠ ମାନେ ତାଙ୍କର ତ ସବୁ ହେଇକି ଅଛି ମିସ୍ତ୍ରୀ ଆଇଲେ ଖାଲି କରିଦବ ଆଉ କଣ? ଆଉ ଦେହ ପାହା ଭଲ ଅଛି? ନା ଆଉ କଣ ଅସୁବିଧା କଣ ହଉଛି? କିଛି ନାହିଁ।
ଡେଜି ଯାଇଥିଲା କାଲି ମେଡିକାଲ ଯାଇଛନ୍ତି ପ୍ଲସ। ଇଏ କରିଛନ୍ତି ହେଉଁଟା। ଗଲେ ଦିଟା ଉଁ ଦିଟା ଜାଗାକୁ ଗଲେ ଗୋଟେ ହେଲା ତାଙ୍କ ସାଙ୍ଗଙ୍କୁ ଦେଖା କରିବାକୁ। ପ୍ଲସ ନିତୁକୁ ଦେଖା କରିଲେ ଏମାନେ ଡାକ୍ତର ଦେଖେଇକି ଆସିବେ ଅପେରସନ ଡେଟ୍ ବି ଠିକ କରିବେ ଆଉ। ଏଇ ତ ଆମ ସାଙ୍ଗ ନାଇରେ କିଛି ହଉନି କିନ୍ତୁ। ହଇରାଣ ଜେଜେ ଗୋଟେ ମୁଁହ ଶୁଖେଇକି କଥା। ଦେଖା ଯାଉନି ପୁଣି ହଜାର ଟଙ୍କା। ଏତେ ରୋଲ୍ କରିବା କଣ ଦରକାର ତୁ ତ।
ଆଉ କଣ କୁହ କିଛି? ଟାଇମ୍ ପାସ୍ ହେବାର ବାଟ ବି କିଛି ମୁଁ ପାଉନି କଣ କରିବୁ?
ହୁଁ
ଦିନ ଚାଲି ଯାଉଛି।
ଅ ହଁ। ହାଲୋ କିଛି କୁହ? ମାମା ଆଜି ଖାଇବାକୁ କଣ କଲୁ? ନାଇ ପଚାରୁଛି। ହଁ ହଁ ମୁଁ ଆଣିଛି। ମୁଁ ଭାବିଲି ତୁ ଦେଖିଥିବୁ ମୁଁ ଆଣିଲା ବେଳେ ନା ଆଉ।
ଦଉ ଦଉଛି ତତେ।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
ଟିକେ ରୁହ।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
ମୁଁ ଏଠି ଗରମ ହଉଛି ପ୍ରବଳ। ତମ ସିଆଡେ ହଉଛି । ହଇରାଣ ହବାକୁ ପଡୁଛି ଏଠି। ମୁଣ୍ଡ ସଫା କରିଦେଇଛି ମାନେ ଯେମିତି ଗରମ ଲାଗୁଛି ଯେମିତି ଜୀବନ ଛାଡିଯିବ। । ରୋଷେଇ ବାସ କଣ କଲଣି।
ହଁ ବା। ରୋଷେଇ ବାସ ସାରିକି ଖାଇ ପି ସାରି ଆଉ ଆଉ କିଛି କୁହ ତମେ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ, ଶୁଭୁନି ନା କଣ? ଏଇ ତ ଏଇ ବା ନେଟୱର୍କ ପ୍ରୋବ୍ଲେମ୍ ଯୋଗୁ ହଇରାଣ। ସବୁବେଳେ ନେଟୱର୍କ ପ୍ରୋବ୍ଲେମ ହଉଚି। ନେଟୱର୍କ କାଇଁ ଜିଓ କୁ ପାଉନି ହେଲା। ଏୟାରଟେଲ ତ ପାଉଛି ଏୟାରଟେଲ ଯାହା । ହଁ ଆମ ନେଟୱର୍କ ବିଏସେନେଲ୍ ବି ପାଉନି ଜିଓ ବି ପାଉନି। ଏଇ ଅସୁବିଧା ଆଉ। ଆଉ କୁହନ୍ତୁ। ହୋ ହୋ ହୋ। ହାଲୋ। ହଁ କୁହ।
। ଆଉ କେବେ ଆସୁଚ? ଯୋଉ ସାର୍ଟିଫିକେଟ କେବେ ନବ? ପ୍ଲସ ଥ୍ରି ସାର୍ଟିଫିକେଟ୍ ମୁଁ କଣ ଶୁଣିଥିଲି ପ୍ଳ ପ୍ଲସ ଥ୍ରି ସର୍ଟିଫିକେଟ କଣ ମିଳିବ ଅ ମାନେ ଅର୍ଜୁନ ଟା ଭଳିଆ ଦି ତିନି ବର୍ଷ ଭଳିଆ ଏଇଟା କେମିତି କଥା ମାନେ ଆମର ଯୋଉ ଦରକାର । ।
ଡୁପ୍ଲିକେଟ ରେ ପକେଇଲେ ହେଇଯିବ।
ଡୁପ୍ଲିକେଟ ରେ ତମ ଆଗ ଦେଇଦେବେ ସବୁ ମାରିକି ଆସିବ ନା। ସେଲଶି ଷାଠିଏ ବର୍ଷ ତିନି ବର୍ଷ ପରେ ତମେ ବୁଝିକି ନିଜେ ନବାକୁ ପଡିବ। ହଁ ମୁଁ ଗୋଟେ ସିନିୟର ଠାରୁ ବୁଝିଥିଲି ସେ ବିଷୟ କହୁଥିଲେ ସେମ କଥା। ଥିବ କଣ ମୁଁ ତ ଜାନଣି ଏତେ। କିଛି ଗୋଟେ କଣ ଥିବ। ଆମ ପିଲା କୁ ଆଣିଲେନି ବୋଲି କଣ ମୁଁ ଶୁଣିଥିଲି। ସାଙ୍ଗ ଅଲିଭା ହେରିକା କହୁଥିଲେ କଣ ଆଣିବେ ବୋଲି। ଯିଏ ଯୋଉଟା ଆଡମିସନ କରିବ ସେ ଅନୁସାରେ। କଣ କରିବା। ହାଲୋ।
ହଁ।
। । ର ଅଛି କଣ କାମ ପଡ଼ିବ। ଗାଡ଼ି ଚାର୍ଜ ନାଇ ଗାଡ଼ି ଚାର୍ଜ କରି ଗଲେ ଯିବୁ ତ ସେଠି ଯାଇ ବ୍ୟାଙ୍କ କାମ ସାରିବୁ ବୁଲାବୁଲି କରିବୁ କାଲି ଭାବୁଚୁ ଯି ସୋମବାରରେ ମଙ୍ଗଳବାରେ ମଙ୍ଗଳବାର କଲି ନା ତ କାଲି ଯାଇ ହବ। ଆଉ କହୁଛି। ହୁଁ କୋଉ ବ୍ୟାଙ୍କ ତମ ଗାଁ ରେ? ସେ ବ୍ୟାଙ୍କ ୟୁକୋ ବ୍ୟାଙ୍କ ଏଠି ତ ଏ ଦି ଚାରିଟା ବ୍ୟାଙ୍କ ଅଛି ବେଶି ବ୍ୟାଙ୍କ ନାହିଁ। ଅସୁବିଧା ହୋଉଚି ଷ୍ଟେଟ ବ୍ୟାଙ୍କରେ ହଜାରେ ପ୍ରୋବ୍ଲେମ କେତେବେଳେ ନେଟ୍ ପାଉନି ମେସେଜ ଆସୁନି କେତେବେଳେ ତମକୁ ହଇରାଣ କରିବ। ଷ୍ଟେଟବ୍ୟାଙ୍କ ଯାହା ହେଲେ ବି ତମକୁ ହଇରାଣ କରିବ। ଷ୍ଟେଟବ୍ୟାଙ୍କରେ କାମ ହିଁ ମାନେ ଯୋଉ ପଇସା କାଢ଼ିଦେଇ ଚାରଶହ ଛତିଶ ଆଡୁ କୋଡିଏ କଣ ଦରକାର ଚାରିଶହ ଛପନ ଟଙ୍କା ଆମର ଇନ୍ କମ କରୁଚି। ଆମର କାଟି ଦୋଉଚ। ସେମିତି କାଟିବା କଥା ନୁହେଁ, କିନ୍ତୁ କାଟୁଚନ୍ତି। ତମର କଣ କାଟିଚି? ମୋର ତ କାଟିନି। ହଁ ମୋର ତ କାଟି ଦେଇଚି। ସେଥିପାଇଁ ତ ଟେନସନ ନହେଲେ କଣ ଯାଉଥିଲା। ମୋର କାଟି ଦେଇଚି। ଆଉ ମୁଁ କଣ କରିିବି। ଛାଡ ଯାହା ହୋଉଚି ହୋଉ ପଛେ ଆଉ। ଆମ ଘର ସାମ୍ନାରେ ଦେବସ୍ନାନ ପୂର୍ଣ୍ଣିମା ହୁଏ। ହୁଏ ଏଥର ଏତେ ବଡ ଆକାରରେ ହବ କି ନାହିଁ ହବ କିନ୍ତୁ। ଯେହେତୁ ଜଗନ୍ନାଥ ଆଣିଚନ୍ତି ରଥ ବଡ ହୁଏ। ହବ ଆଉ।
ପିଜି କରିବ ନା କଣ କରିବ?
ତମେ ପିଜି କରିବ? ପିଜି କଲେ ଭଲ ବା। କିନ୍ତୁ ମୋର ଇଣ୍ଟେରେଷ୍ଟ ନାହିଁ ଏମିତି
ଆଉ କଣ କରିବା। ହୁଁ ହୁଁ ହୁଁ ଉଁ। ଆଉ କୁହ। କାଲି ବିରାଟ କୋହଲି, ଅନୁଷ୍କା, ରବିଶାସ୍ତ୍ରୀ ଆଉ ଗୋଟେ କିଏ ପ୍ୟାର ମାନେ ଶିଖର ଧବନ ଏମାନେ ସବୁ ଆସି